ହ୍ୟାଲୋ ହଁ ଦିଦି କୁହନ୍ତୁ।
କଣ କରୁଛନ୍ତି?
ନାଇଁ ଏଇଠି ବସିଛୁ ଆଉ କଣ କରିବୁ।
ହଁ ଆଉ ଖାଇ ପିଇ ସାରିଲେଣି?
ହଁ ଖାଇକି ଆଉ କଣ କରିବୁ। ବର୍ଷା ଆସିଲାଣି ନା କାଠ-ବାଠ ସଜଡ଼ା ସଜଡ଼ି ହଉଥିଲା।
ହଁ ମେଘ ଉଠେଇକି ତ ଆଇଲାଣି।
ହଁ ସେ ଚୁ ହେଲା ଏନ୍ତିଆ
ହଁ ଆଉ। ଦିହ, ମୁଣ୍ଡ ଭଲ ଅଛି।
ହଁ ଦିହ ଭଲ ଅଛି ଆଉ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହୁଁ ଘରେ ସମସ୍ତେ ବସଛନ୍ତି, ଟିଭିି ଦେଖୁଛନ୍ତି ଆଉ
ହଁ।
ମୁଁ ଏକା ଛାତରେ ବୁଲୁଛି ଆଉ କଣ କରିବୁ?
ମୁଁ ପା ଅବିକା ଛାତ ଉପରେ ବୁଲୁଛି, ଘର ଭିତରେ ନେଟାୱର୍କ ପାଉନି।
କଣ କରିବା ନେଟୱାର୍କ ତ ପାଉନି ସେ ବି କାମ ସଇଲାଣି ନା। ଆଉ ଯାହା ଖୁଟ ଖୁଟିଆ କାମ କରିଆ ଆଉ ‌।
ହଁ ଚାରଟା ବାଜିଲେ ଘରଫର ଓଳା ଓଳି ହବ।
ଠାକୁର ହେବେ ବହୁତ କାମ।
ହଁ।
କାମ ଯିବ, ଦୁନିଆରେ ସବୁଠାରୁ ଝିଅ ମାନଙ୍କର ଅଧିକ କାମ ନା।
ହଁ। କାମ କିନ୍ତୁ ଘରର କାମ କିନ୍ତୁ ଛିଡିଆ ମହାକଷ୍ଟ।
ବହୁତ କଷ୍ଟ। ପୁଅ ପିଲା ନା ଗୋଟେ ଲାଇନ ରେ ରହୁଛନ୍ତି, ସିଏ ତାଙ୍କର ଡିୟୁଟିକି ଗଲେ। ଆମେ କଣ ଆମର ସବୁ ଡିଉଟି। ବାପା ମା ଡିଉଟି ଠାକୁର ଡୁଇଟି ପିଲା ଡିଉଟି ନିଜ ଡିଉଟି ଏଥିରେ ପରିବାରର ସବୁ ଡିଉଟି ତ ଆମର।
ହଁ।
କଣ କରିବା ଏମତି ଚାଲୁ ଆଉ। ଆମର ଆଜି ବି ଗୋଟେ ଝିଅଟେ ବାହା ହେଉଛନ୍ତି ହଁ ବର୍ଷା ପ୍ରବଳ ଆସିଥିଲା ନା ଆମ ଆଡ଼େ ପଳେଇଲା।
ବର୍ଷା ହେଇନି?
ନା ଆସିଲା ଆମେ ମେଘ ଉଠେଇଲା ଆହୁରି ପଳେଇଲି।
ଇଆଡୁ ଉଠିଛି ହବ କି ନାଇଁ କି ଜାଣି?
ହଉ ଆଉ କଣ କରିବା।
ହୁଁ।
ଆଉ ହଁ। ନା କଣ କରିବା ଏତେ ଭୁଲ ବସୁଚେ ଆଉ କଣ କରିବା।
ହଁ।
ବର୍ଷା କଣ ପକାନ୍ତାନି ବର୍ଷା ତ ଗଛ ଫୁଛ ସବୁ ଭାନ୍
ହଁ ଯେତେ ଲୋକ କଷ୍ଟ କ କରିପାରୁଛନ୍ତି। ଗଛ ଲଗେଇବାରେ କେହି ନା ଧରୁନାହାନ୍ତି।
ସେଇଟା ସମସ୍ତେ ବୁଝେଇଲେ ହେବ ନା ଆଉ ନ ବୁଝେଇଲେ କଣଟା ହବ।
ହଁ ଆଉ ତମବାରରେ କି କି ଗଛ ଲଗେଇଛ?
ଆମର ଲେମ୍ବୁ ଗଛ, ଆମ୍ବ ଗଛ, କଦଳୀ ଗଛ। ନଡିଆ ଗଛ ଆଉ ସେତ ଗୋଟେ ଯୋଉ ଆତ ଗ ଗଛ ଜାଣିଛ ବଳିଆର।
ହଁ ହଁ।
ସଜନା ଗଛ, ଭେସଙ୍ଗା ଗଛ, ପିଜୁଳି ଗଛ ସବୁ ଗଛ ଅଛି ଆମର।
ହୁଁ।
ଫୁଲ ବି ସବୁ ଫୁଲ ଅଛି ହଁ ଆମ୍ବ ହଉଛି ନା।
ହଁ ଏବେ ତ ଆମ୍ବ ସିଜିନ୍। ଆମ୍ବ ଆଚାର ଖାଇବାକୁ ବଢିଆ ଲାଗିବ।
ହଁ ଆମ ଆମ୍ବ ଆଚାର ଆମର ହେଇଛି ନା ଏ ବର୍ଷ। ଆମ୍ବ ଆଚାର ହେଇଛି ଆମ୍ବୁଲ ହେଇଛି ସେଠୁ କଣ ହେରା ଆମ୍ବ ସେରା ହେଇଛି।
ହଁ ଆ ତମେ ଆମ୍ବ ଆଚାର କେମିତି କର?
ଆମ୍ବ ଆଚାର ଆମ୍ବକୁ ଧୁଆ ଧୁଇ କରିଦଉ ଗୋଟା ଆମ୍ବକୁ। ତାପରେ ତାକୁ ଚୋପା ଛଡେଇକି ତାକୁ ଫାଳ ଫାଳ ଚାରି ଫାଳ କରୁ‌। ଚାରି ଫାଳ କରିକି ତାକୁ ଟିକେ ସିଝଉ ହଳଦୀ ଲୁଣ ଦେଇକି ସି ସିଯଉ।
ହଁ।
ସିଝେଇ ସାରିକି ତାକୁ ଆଣିକି ତାକୁ ପାଣି ଟା ତାର ମରିବ ନା ତା ପାଣି ଟା ମ ଚାଲ କଣ ତାକୁ ଟିକେ ଖରାରେ ଶୁଖାନ୍ତି ବୋଉ ହେଲା ମତେ ତ ଆସିନି ବୋଉ କରନ୍ତି ମୁଁ ଦେଖେ ତାଉ ସେ ଶୁଖେଇବେ। ଶୁଖେଇ ସାରିକି ସେ ଦି ଦିନି ରହିବ ଶୁଖିବା ପାଇଁ ଶୁଖି ସାରିଲା କଣ। ତାକୁ ଗୁଡ ଆଗ ପକେଇବେ ଚୁଲି ରେ ମାନେ ଗୋଟେ ଡେକଚି ବସାନ୍ତି। ତାକୁ ଗୁଡ ପକାନ୍ତି ଗୁଡ ଭିତରେ ତାକୁ ପକାନ୍ତି କାହାକୁ। କୁ ଆମ୍ବ ଗୁଡାକୁ ଆମ୍ବ ପକେଇକି ଜନ୍ତିବେ ଜନ୍ତି ସାରିଲା ଖୁଣ ଟିକେ ସି ମାନେ ଫୁଟୁ ଫୁଟୁ ହେଇକି ଆସିଲା ପରେ ତାକୁ କାଢି ଦିଅନ୍ତି ଓଜାଡିକି ତାକୁ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଏଠୁ ମେଥି ଗୁଣ୍ଡ ଆଉ ଲଙ୍କା ପାଉଡର ମାନେ ସବୁ ପକାନ୍ତି ପକେଇକି ସୋରିଷ ତେଲ ପେଷ୍ଟ କରିକି ମାନେ ସବୁ ପକେଇକି ତାକୁ ଘାଣ୍ଟନ୍ତିି ହାତରେ।
ହଁ।
ଘାଣ୍ଟିକି ଗୋଟେ ଡବାକୁ ଥୋଇ ଦିଅନ୍ତି ତାପରେ ଆମ୍ବସ୍ ସେରା ନା ଆମ୍ବ ସେରା ବହୁତ କଷ୍ଟ ଆମ୍ବ ସେଟାକୁ କଣ କରନ୍ତି ନା ଆମ୍ବ ଗୁଡାକୁ ତାକୁ ଛେଚନ୍ତି ତାପରେ ତାକୁ ସୋଦୁଅ ତା ଦିହରୁ ବାହାର କରିବେ ଯେଉଁ ଉନ୍ ତା ରସଟା ଆମ୍ବ ରସଟା ବାହାର କରିବେ ତାକୁ କୁ ଚୁଲିରେ ବସାଇବେ ସେ ଚୁଲିରୁ ପାଣି ମରି ମରିବା ପୁରା ଆମ୍ବୁଡ଼ା ହେବ ତାପରେ ଆଣିକି ତାକୁ ଗୋଟେ କପଡାରେ ପକା ଦିଏ ଆମ୍ବ ଗୁଡା ଆମ୍ବ ସରା ଯୋଉ କରନ୍ତି ସେ ଉଦୁ ପିଠଉ ଟାକୁ ପକାନ୍ତି। ସେ ତାକୁ ଘାଣ୍ଟିକି ଗୋଟେ ଗୋଲ ହୁଏ ସେ ଦିନଟେ ଶୁଖେ ତାପରେ ଆହୁରି ତା ଉପରେ ପକାନ୍ତି ଏନି ପକେଇ ପକେଇ ପୁରା
କହିଲ ମାନେ ଏମତିରେ କଣ ଆମେ ଯୋଉ ଜନ୍ତନ୍ତି ଏମତିରେ ଶୀଘ୍ର ହେଇଯାଏ ଆଉ ଯୋଉ ଆମ୍ବ ଖାଲି ସେମତି ଯୋଉ ଚୁପୁଡିକି ସେତି ଖରାରେ ପକାନ୍ତି ସେ ପୋକ ଲାଗିଯାଏ ବହୁତ ବହୁତ ଟ ଟାଇମ ବି ଯାଏ ଆଉ ଇଏ କଣ ଏ ଏଥିରେ ହଁ ନାଇଁ ଏଥିରେ ବି କଣ ଖରା ନାହିଁ ଏ ଯୋଉ ବର୍ଷା ନାହିଁ ସେଇପାଇଁ କି ଆମ୍ବସରା ମାନେ ତମେ ଯେମିତି କର ସେ ଶୁଖିଯିବ। ହେଲା କିନ୍ତୁ ବର୍ଷା ହେଲେ ତମେ ମାନେ ଏମତି ତ ଆଉ ଟିକିବି ଯୋଉ ଚୁଲି ବ ନେଉଟିକି ବି ଉଠିକି ବି ସେ କ ଖରା ପକେଇଲା ବେଳକୁ ମାନେ ଯଦି ମେଘ ଉଠେଇକି ଆସିଥିବ ବି କିଛି କଥା ନହିଁ। ଇଏ କଣ ମାନେ ଫ୍ୟାନରେ ଶୁଖିଯିବ କାହିଁକି ନା ତମେ ଆଉଠି ଦେଇଛ।
ହୁଁ ହୁଁ। ସେ ଶୁଖିଛି ସିଏ ବି ଆମ ବୋଉ କଣ କ ଶୁଖି ସାରିଲା ନା
ହଁ।
ତାକୁ ଆଣିଲେ ଏବେ ଏବେ ତ କରାହୋଇଥିଲା ତିନି ଦିନ ତଳେ ସେ ଶୁଖି ଯାଇଥିଲେ ତାକୁ ଛୋଟ ଛୋଟ କରିକି କାଟିଲି କାଟିକି ତାକୁ ଗୁଡ ପକେଇ ଜନ୍ତିଲେ ଜନ୍ତିଲି ଏଥିରେ ଏଇ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, କରିପାଉଡର୍ ହଁ ତାକୁ ଶୁଖିଗଲା ପୁଣି କାଢି ଦିଅନ୍ତି ଗୁଡ ଟିକେ ଚୁଲି ରେ ବସାନ୍ତି ଡେକେଜିି ରେ ଏକେଦରେ ଯେମିତି ଫୁଟିଆ ସେ ଗୁଡ ଟା ତାକୁ ପକେଇ ଦିଅନ୍ତି। ପକେଇଦବୁ ଘା ସବୁ ଘଣ୍ଟା ଘଣ୍ଟି କରନ୍ତି। ତାପରେ ଧନିଆ ଗୁଣ୍ଡ କରିପଉଡର ସବୁ ତ ମାନେ ପ୍ରାୟ
ସେ ଆ ସ୍ ଆମ ବସୁଡୁ ତ ବଢ଼ିଆ ଲାଗୁ ଥିବ?
ହଁ ବଢ଼ିଆ ଟେଷ୍ଟି ପୁରା।
ହଁ ମାନେ ଇଏ କଣ କହିଲୁ ପୁରା ମସଲା ଟାଇପ ର ଆମ୍ବ ସଡା। ଆ ଆ ଆମର ଯୋଉ ହୁଏ ମାନେ ଅଲଗା ପକା ମୁଁ ଶାଶିତ କରନ୍ତିନି ମୁଁ ବୋଉ କରେ ମାନେ ଆମ୍ବ ତମେ ଯେମି ଆମ୍ବକୁ ପାଚିଲା ଆମ୍ବକୁ ତାକୁ ଚକଠିକ୍ କୋରିକି ତା ରସ ବାହାର କରିକି ଯେମିତି ଆଉଟନ୍ତି ଆଉଠିକି ତାକୁ ଖାଲି ଲ ଲଙ୍କାଗୁଣ୍ଡ ତା ଦେହରେ ପକେଇକି ଲଙ୍କାଗୁଣ୍ଡ ଚିନି ପକେଇକି ତା ଦେହରେ ଇଏ କରିକି ଖରା ଶୁଖେଇବେ ତାପରେ ଗୋଟେ ପରେ ଗୋଟେ ପରସ ପକେଇକି ଇଏ କର ତାପରେ ସେ ଶୁଖେଇଲା ପରେ ଖାଲି ସେ ପିସ୍ ପିସ୍ କରି କାଟିକି ସେମତି ସୋରିଷ ତେଲ ପ ଦେଇକି ଡବାରେ ଥୋଇଦିଅନ୍ତି।
ହଁ ନାଇଁ ସୋରିଷ ତେଲ ଶୁଣ ସୋରିଷ ତେଲ ଦେଇକି ଥୋଇଲେ ବି ବଢିଆ କିନ୍ତୁ ମସଲା ଦେଲେ ସିଏ ଆଉ ଗୋଟେ ପ୍ରକାର ଆ
ହଁ ସେ ମସଲା ଦେଇକି ଟିକେ ସୋରିଷ ତେଲ ଦେଇକି ରଖିଦଲେ ସେ ଆମ୍ବ ସୁୁରା କିଛି ହବନି ତାର ଗୋଟେ ଟେଷ୍ଟ ଅଲଗା
ଇଏଟ ଏନ ପୁରା ବର୍ଷେ ଯିବ ନା ଆଉ ଗୋଟେ ବର୍ଷକୁ ଆଉଥରେ ଆମ୍ବ ଆସିବ ନା? ସେ ବା ଆମ୍ବ ସରା ଆମ୍ବୁଲ ସବୁଟା କରା ହେଇଛି।
ହଁ ନାଇଁ ତାହେଲେ ସେ ଆମ୍ବସଡାର ଟେଷ୍ଟ ଅଲଗା ଥିବ। ମାନେ ସିଏ କଣ କି ଗୁଡ ମସଲା ଫସଲା ଦିଆ ହେଇଥିବ ନା ତାର ଗୋଟେ ଟେଷ୍ଟ ଅଲଗା। ଏମିତି ରେ ତ ନର୍ମାଲ ହଁ।
ତ ମାନେ ଚୁପା ଛଡ଼େଇକି ସେ ପକେଇ ଦିଅନ୍ତି ଲୁଣରେ। ଲୁଣରେ ପକେଇକି ତାକୁ ଶୁଖାନ୍ତି ସିଏ ତ ପୁରା ନର୍ମାଲ୍ ବଢ଼ିଆ ଉମ୍
କିଛି ନାହିଁ ସେ ସାଙ୍ଗେ ସାଙ୍ଗେ ଛିଝିବ ଖାଲି ଶୁଖିବ ଖରାରେ ଏ ହେଲା। ତ ଖାଲି ଲୁଣ ପାଗ ଦେଇକି ଖରାରେ ପକେଇଲେ ହେଲା।
ହୁଁ କିନ୍ତୁ ସବୁଠୁ ଟେଷ୍ଟ ନା ଆମ୍ବସରା।
ହଁ ନାଇଁ ଏଇ ଜ ହଁ ମାନେ ଏଇ ଯୋଉ ମାନେ ଷ୍ଟେପ୍ ବାଇ ଷ୍ଟେପ୍ ଟା ହଁ
ହୁଁ।
ହୁଁ ହୁଁ ଆଉ ତମ ଶାଶୁଙ୍କ ଦେହ ଭଲ ଅଛି, ହ୍ୟାଲୋ।
ସିଏ ଅଛନ୍ତି ବସ୍ ଟିଭି ଦେଖୁସନ୍ ସମସ୍ତେ ନା ମୁଁ କେବଳ ଛାତକୁ ଆସିକି ବୁ ବସଛି। କାହିଁକିନା ମୋର ନେଟୱାର୍କ ପାଉନି।
ହଁ ବା ମୋର ବି ସେୟା ହଉଛି ନେଟୱର୍କ୍ ଏଠି ପାଉଛି ଟିକେ ହେଲେ ନେଟାୱର୍କ୍ ଅଛି କଥା କ୍ଲିୟର ବି ଶୁଭୁଛି କିନ୍ତୁ ସେଠି ଆମ ଶାଶୁଙ୍କ ଘରେ
ନେଟୱାର୍କ ପ୍ରୋବ୍ଲେମ୍ ହଁ ନାଇଁ ବର୍ଷା ହୁଏ ନା ବର୍ଷା ଯୋଗୁ ନେଟୱାର୍ ଟା ଟିକେ
ନାଇଁ ନାଇଁ ମୋର ସେଠି କାଇଁ ବେଶୀ ନେଟୱାର୍କ ଇସ୍ୟୁ ହୋଉଚି। ଏଠି ସେ ନେସ୍ ନେ ନେଟୱର୍କ ଈଶୁ ହଉନି ବର୍ଷା ଉଠେଉକି ଯାହା ହଉ କିନ୍ତୁ ସେଠୁ ମୋର ନେଟୱର୍କ ଈସୁ ହଉଛି।
ଅହ ଆମର ଏଠି ନେଟୱାର୍କ ବସିଛି ନା ନେ ଟେୱାରେ ଏତେ ପୋବ୍ଲେମ୍ ନାଇଁ ଖାଲି ବର୍ଷା ପକେଇଲେ ଟିକେ ବନ୍ଦ।
ହିନେ ମୋର କଣ କହିଲ ମୋ ପୁରୁଣା ଫୋନ ଯୋ ଯୋଉ ଥିଲା ସେଥିରେ ଭଲ ନେଟୱା ସେଲେ ମୁଁ ଯଉଠି ବି ବସେ ମୋ ନେଟୱାର୍କ ଇସୁ ହୁଏନି। ଏଇଟା ମୋ ନୂଆ ଫୋନ ଟା ଆ ଯେ ଯୋଉ ପଡ଼ିକି ଏଥିରେ କାଇଁ ନେଟୱାର୍କ ଇସୁ ହୋଉଚି। ଏଇଟା ବୋଧେ ଫାଇବ୍ ଜି ବି ମୋ ସିମ ଟା ବୋଯେ ଫୋର ଜିବି ବୋଦେ ସେଇଥିପାଇଁ ଏମିତି ହଉଛି ନା କଣ।
ଓହଁ ହଁ ହଁ ହେଇଆ ହେଇଥିବ ଆଉ।
ଆଉ ତ କେତେବେଳେ ଯାଇଙ୍କ୍ ଚେଞ୍ଜ୍ କରିକି ଫୋର୍ ଜିବ ରୁ ଫାଇଭ ଜିବ କରିଦେଲେ ନେଟୱାର୍ ସୁ ଭଲ ଇଏ ଚାଲିବ।
ହଁ ହଁ। ତାମ ଆଡ଼େ ତ ବର୍ଷା ଆସିଲା ଜୋର୍ ସେ ବର୍ଷା ଛାଡ଼ିଗଲାଣା ଖରା ହେଲା ପବଳ ଖରା ମାନେ ମୁଁ ଯଉ ମୁଁ କ ଥା ହେଉଛି ଆପଣଙ୍କ ସାଙ୍ଗରେ ମୁଁ ଦିହ ମୁଣ୍ଡ ଖାଲି ଝାଳ।
ହଁ ବା ଆଉ ଏ ଏଉ ଶିବ ପାର୍ବତୀଙ୍କ ବାହାଘର ଦିନ ତ ଯୋଉ ଖରା। ମାନେ ମୁଁ କଳସ କାଖେଇ ଥାଏ ନେଇକି ମାନେ ଆମେ ଟିକେ ବୁଲିବୁ ନା ଅ ଯୋଉ ଯୋ ଆମ ଗାଁ ଗାମ ଦେବତୀ ଆ ଯୋଉ ଯୋଉ ପାଉ ଠାକୁରାଣି ଙ୍କଠୁ ମାନେ ପାଣି ତୋଳାଇ ଯାଆନ୍ତି ସେଠି ସେଠି ଗଲି ମାନେ ମୁଁ ଖାଲି ପାଦେରେ ଆଉ ଦା ଆମେ ତିନି ଜଣ ଖାଲି ପାଦେ ଥିଲୁ ମୁଁ ଆଉ ଜଣେ ଯିଏ କୁଲା ଧରିଥାଏ ଆଉ ଜଣେ ଯିଏ ଢ଼ାଳ ଧର୍ ଥାନ୍ତି ମୁଁ କଳସ କାଖେଇ ଥାଏ ସେ ଦି ଦି ଜଣ ହଁ ହଁ ଆଉ ମୁଁ ସେ ମାନେ ଗାଁ ଭିତରକୁ ଆମର ପଳେଇଲେ ଭଲ ଆରାମ ସେପଳି ଯେମ୍ତି ହ୍ୟାଲୋ ହ୍ୟାଲୋ ଯେନ୍ତି ଆମ ଛକ ମୁଣ୍ଡ ରେ ହେଇଛୁ ମାନେ ହଁ ଯେମ୍ତି ଆମେ
ହଁ।
ହଁ ହଁ ଯେମିତି ଛକ ମୁଣ୍ଡରେ ହେଲୁ ସେ ଛକ ତ ପୁରା ତାତି ଥାଇ ଆଉ। ମାନେ ପାଦ ଛୁଇଁବୁନି ଯେମିତି ଏମି ତସଲା କଡ଼େଇକି। ତତଲା କଡ଼େଇକି ତାୱା ସେ ଧୋଇ ହଉନ ଛଟ୍ ଛଟ୍ ହେଇକି ବୋହୁତ୍ କଷ୍ଟେ ମଷ୍ଟେ
କଅଁ କରିଆ?
ହଁ ଆଉ ଖାଲି ଠାକୁରଙ୍କୁ ଡାକୁଥାଏ ସିଏ କେମତେ କଷ୍ଟମଷ୍ଟ ସେଠି ପହଞ୍ଚିକି ସେଠୁ କାମ ସାରି ତାପରେ ସେଠି ଯୋଉଠି ବାହାଘର ଶିବ ପାର୍ବତୀଙ୍କ ବାହାଘର ହଉଥିଲା ନା ଆମେ ସେଠି
ହଁ ବାହାଘର ହଉଥିଲା ଯୋଉ ଭୋଜି ଖାଇବା ଟେଷ୍ଟି ନା? ମାହାପ୍ରଭୁଙ୍କର ଭୋଜି ବହୁତ ବଢିଆ ହଁ ଠାକୁରଙ୍କ କାମ ଯୋଉଠିକି ଡାକିବ ନା ସେଇଠିକି ମତେ ବହୁତ ଭଲ ଲାଗେ।
ହଁ ଠାକୁରଙ୍କ ଠାକୁରଙ୍କ କାମ ହିଁ ସେମିତି ଲାଗେ। ପୁରା ଶାନ୍ତି ସେଠିକି ଯିବ ମାନେ ପୁରା ଶାନ୍ତି
ମାନେ ଏତେ ଶାନ୍ତି ନାହିଁ ସତରେ ଆଜିକାଲି ଯୁଗ ତ ବହୁତ ଖରାପ କେବଳ ଭଗବାନ ହିଁ ସବୁ କିିଛି
ହଁ। ମାନେ ଆଉ କିଏ ଶୁଣନ୍ତୁ କି ନ ଶୁଣନ୍ତୁ କିନ୍ତୁ ଠାକୁର ଶୁଣିବେ।
ନିହାତି ମାନେ ଭଗବାନ ଆଉ ବାପା ମା ଏଇ ସେ ଦି ଜଣ ଯାକ ହିଁ ବହୁତ କିଛି
ହଁ ବାପା ମା ତ ନଥିଲେ ଆଉ ବାପ ମା ଥିବେ ମାନେ ହଁ
ଆଜିକାଲି ବି ଦୁନିଆରେ ନା ବାପା ମାଙ୍କୁ ବି ନେଇକି ଭା ଛାଡି ଦଉଛନ୍ତି ସେଟି ଏଇଟା ହିଁ ବହୁତ ଭୁଲ କରୁଛନ୍ତି।
ହଁ।
ଏ ତ ସମସ୍ତେ ପ୍ରାୟ ଦେଖିବ ବାପା ମାଙ୍କୁ ନେଇକି ବହୁତ ମାନେ ବହୁତ ଜଣ ଛାଡ଼ି ଦଉଛନ୍ତି
ହଁ।
କଣ କରିବା?
କିଛି ଲୋକ ସେମିତି କରିଛନ୍ତି ଆଉ ଯୋଉ ଯୋଉ ମାନଙ୍କୁ ବାପା ମା ପ୍ରିୟ ଥିବେ ତାଙ୍କ ଆଗରେ ବା ବାପ ମାଆଙ୍କ ବିରୁଦ୍ଧ ରେ କହିଲେ ବି ସେ ସହିପାରିବେନି କାହିଁକି ନା ତାଙ୍କ ପାଇଁ ତାଙ୍କ ବାପା ମା ହିଁ ମାନେ ସମସ୍ତେ ହିଁ ଭଲ ଥାଆନ୍ତି ହଁ
ତାଙ୍କଠୁ ବଡ ଦେବତା କେହି ନାହାନ୍ତି ହଜାରେ ଗାଳି ଦେଲେ କଣ ହବ ବାପା ମା ପରା
ହଜାରେ ଗାଲି ମାଡ ଖାଇକି ହିଁ ବଡ ହେଇଛୁ ଆମେ ଆଉ ତାଙ୍କୁ